ହାଲୋ। ହଁ, ମ୍ୟାଡ଼ାମ୍ ନମସ୍କାର। ଜଗିବି ତାକୁ ଆଉ ମ୍ୟାଡମ୍ କଣ କରୁଛନ୍ତି?
କିଛି ନାହିଁ ମୁଁ ଆଜ୍ଞା ବସିଛି ଏମିତି। ଖାଲି ବସିଥିଲି ସେଥିପାଇଁ।
ଓହୋ ମ୍ୟାଡ଼ାମ୍ ମୁଁ ତ ଜାଣିଛି ଆପଣ କେବେ ମନ ପଡିବନି ମୋ କଥା ତ ମୁଁ ଭାବିଲି ମୋ ଆଡୁ ମନେ ପକେଇକି କଲ୍ କରିଦେଲି। ତ ଆପଣଙ୍କ ଦେହ ଆପଣଙ୍କ ଦେହ ପାଇଁ ଭଲ ଅଛି?
ଆଜ୍ଞା ଭଲ ଅଛି ଆପଣ କେମିତି ଅଛନ୍ତି?
ନାଇଁ ମୁଁ ବହୁତ୍ ଭଲରେ ଅଛି ତ ଏବଂ ମୁଁ ଭାବୁଛି ଏ ଯୋଉ ଯେତେବେଳେ ପାଣି ହଉଛି ତ ସୋରିଷ ତେଲ ଟିକେ ପାଦରେ ମାରିଦଉଛି ଯାହା ଫଳରେ ଏବେ ଟିକେ ଏଇ ଯୋଉ ବର୍ଷା ପାାଗରୁ ଟିକେ ମୋ ଦେହ ଟିକେ ଭଲ ଅଛି ଆପଣ କେମିତି କଣ ନିଜ ଦେହଟାକୁ ଭଲ ରଖୁଛନ୍ତି?
ଆଜ୍ଞା ମୁଁ ମଧ୍ୟ ଏବେ ଏଇ କିଛି ଦିନ ହବ ମତେ ଜର, ଥଣ୍ଡା ହେଇଯାଇଥିଲା ତ ମୁଁ ବହୁତ୍ ପ୍ରକାର ଔଷଧ ଖାଇଲା ପରେ ମତେ ଟିକେ କମିଲା ଦୁଇ ସପ୍ତାହ ପାଖାପାଖି ଦୁଇ ସ ସପ୍ତାହ ପାଖାପାଖି ମତେ ଜର ରହିଲା କମିଲାନି ତ ମୁଁ ଏବେ ଟିକେ ଶରୀରର ବହୁତ୍ ବ ଟିକେ ଯତ୍ନ ନଉଛି ପାଣି ଟିକେ ଟିକେ କମ୍ ବ୍ୟବହାର କରୁଛି ବର୍ଷା ମଧ୍ୟରୁ ଋତୁ ପରିବର୍ତନ ହେବା ଯୋଗୁଁ ବର୍ଷା ମଧ୍ୟ ଲାଗି ରହିଛି ଦିନ ମାନ। ଆଉ ଗରମ ପାଣି ମଧ୍ୟ ପିଉଛି, ସୋରିଷ ତେଲ ଲଗଉଛି। ଛି ଏଇପରି ଭାବରେ ଆଉ।
ଆଜ୍ଞା। କୋଉ ବୋ ଥର୍ମୋପ୍ଲାଷ୍ଟ ଯୋଉ ବୋତଲ ଅଛି ନା ସେଇଥିରେ ପାଣି ନେଇ ଯାଉନାହାନ୍ତି। ଗରମ ପାଣି ପିଉଛନ୍ତି ଯଦି।
ଆଜ୍ଞା, ଆଜ୍ଞା, ମୁଁ ସେଇଟା ବ୍ୟବହାର କରୁଛି। ସେଇଥିରେ ଗରମ ପାଣି ଆଣିକି ବ୍ୟବହାର ମଧ୍ୟ କରୁଛି। ନାଇଁ ଆଛୁ କଣ ହେଲା କି ଯୋଉ ଅତ୍ୟଧିକ ଗରମ ବି ଅନୁଭୂତ ହଉଥିଲା ଆପଣ ତ ଜାଣିଥିବେ। ତ ସେଇ ସମୟରେ ମ ମତେ ଟିକେ, ମୁଁ ଅଧିକ ଥଣ୍ଡା ପାଣି ପିଇଦେଲି। ତାପରେ ଏଠି ଆମର କାର୍ଯ୍ୟାଳୟରେ ଏଠି ସେଣ୍ଟ୍ରାଲ ଏସି ଯେହେତୁ ରହୁଛି। ତ ଥଣ୍ଡା ବହୁତ ସମୟ ବ୍ୟବହାର କରିବା ଦ୍ଵାରା ଏସି ରେ ରହିକି, ଆଉ ଟିକେ ଅତ୍ୟଧିକ ଶରୀର ଖରାପ ହେଇଗଲା ଆଉ।
ହଁ ବୁଝିଲି। ହଁ ଆପଣ ଏସିରେ କାମ କରିୁଛନ୍ତି ଯାହା ଫଳରେ ଥଣ୍ଡା ଟି ହେଇଗଲା ଆଉ।
ଆଜ୍ଞା।
ତ ଭାବୁଛି ଆପଣ ଯଦି ଟିକେ, ଯୋଉ ଅନୁଲୋମ ବିଲମ ଯୋଉ ଅଛି। ତ କରିବେ ତ ଆପଣ ଦେହ ଠିକ ହେଇଯାଇପାରେ।
ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ମୁଁ ଆପଣଙ୍କ ଆଉ କଥାକୁ ପାଳନ କରିବି। ଚେଷ୍ଟା କରିବି ଶରୀରକୁ ଆଉ ଟିକେ ସୁସ୍ଥ କରିବା ପାଇଁ।
ଆଜ୍ଞା, ଆପଣ ସକାଳୁ ଖାଇଥିଲେ କଣ ଟିକେ କହିବେ?
ଆଜ୍ଞା। ସକ ସକାଳୁ ଭାତ, ପ୍ରଥମେ ଉଠିକି ତ ମୁଁ ପ୍ରତିଦିନ ମାଣ୍ଡିଆ ଖାଉଛି। ତ ବ୍ରସ୍ କରିକି ମାଣ୍ଡିଆ ଖାଇଥିଲି ଏବଂ ଆସିଲା ବେଳେ ଅଫିସକୁୁ ଆସିଲା ବେଳେ ଭାତ ଖାଇକି ଆସିି
ହ ଆମେ ମାଣ୍ଡିଆ ଟା କେମିତି ବନଉଛନ୍ତି ଟିକେ କହିବେ କି? ମୁଁ ବି ଟିକେ ଆମ ମେସରେ ବନେଇବି। ପିଲଙ୍ଗ ନାଗି, ମୋ ସଙ୍ଗ ପିଲାଙ୍କ ନାଗି।
ମୁଁ ମାଣ୍ଡିଆ ଯାଉଟା ଖାଏ। ଆଉ ନହେଲେ ବେଳେ ବେଳେ ମାଣ୍ଡିଆର ଯୋଉ ପିଠା ସେଟା ମଧ୍ୟ କରେ।
ଆ କେମିତି କରନ୍ତି? ମାଣ୍ଡିଆ ଜାଉ ଟା କେମିତି କରନ୍ତି? ଖାଲି ହଁ କୁହନ୍ତୁ, ହୁଁ
ଯାଉ ଯୋଉଟା, ସେଇଟା ଆପଣ ତା ପୂର୍ବ ଦିନ ରାତିରେ ମତେ ମୋ ମା ମୁଁ ଯେହେତୁ ବାହାରେ ରହୁଛି, ମତେ ମତେ ଗୁଣ୍ଡ କରିକି ଦେଇ ଦେଇେଇଛନ୍ତି ସେଇଟା। ତ ମୁଁ ମାଣ୍ଡିଆର ଚୁନା ଟା ନେଇ ଆସିଛି। ସେଇଟାକୁ ରା ତିରେ ହାଲକା ନଖ ଉଷୁମ ଗରମ ପାଣି କରିକି, ପାଣି ଦେଇକି ପାଣିରେ ପକେଇକି ଫୁଟାଏ। ଆଉ ସେଥିରେ ଟିକେ ମାନେ ସ୍ଵାଦ ଭଲ ଆସିବା ପାଇଁ ହାଲକା ଟିକେ ଲୁଣ, ଆଉ କାଜୁ, ବାଦାମ, ଏସବୁ ପକେଇକି ତାକୁ ଭଲସେ ସିଏ ଭଲ ସେେ ଯାଉ ମାନେ ରାନ୍ଧି ହେବା ପର୍ଯ୍ୟନ୍ତ ବହଳିଆ ହେଇଯିବା ପର୍ଯ୍ୟନ୍ତ ତାକୁ ରାନ୍ଧେ। ସେ ତାପରେ ତାକୁ ଗୋଟେ ଏକ ପାତ୍ରରେ ଉଜାରିକି ରଖ ରଖିଦିଏ। ସେ ଥଣ୍ଡା ହୁଏ। ସକାଳକୁ ସେଇ ଜିନିଷଟିକୁ ଖାଏ।
ହଁ ହଉ ରାତିରୁ ରଖିଦିଅନ୍ତି ସକାଳୁ ଖାଆନ୍ତି। ନାଇଁ?
ଆଜ୍ଞା, ହଁ ପେଟ ଥଣ୍ଡା ହବା ପାଇଁ ଯଦି ଚାହାନ୍ତି ସେଇଟା ରା ରାତିରେ କରିକି ରଖିକି ସକାଳେ ଖାଇବେ। ଆଉ ଏମିତି ନ ଆପଣ ସାଧାରଣତଃ ପି ପିଠା ମଧ୍ୟ କରିପାରିବେ ମାଣ୍ଡିଆର। ଚକୁଳି ପିଠା ଯେମିତି କରନ୍ତି। ସେଟା ମଧ୍ୟ କରି କି ଖାଇପାରିବେ ଯଦି ସାଙ୍ଗେ ସାଙ୍ଗେ କରିକି ବନେଇକି ଖାଇବା ପାଇଁ ଚାହୁଁଥିବେ ତ ପିଠା କରିକି ବି ଖାଇପାରିବେ।
ଭଲ। ଯାହା ହଉ ତ ଆପଣ ନିଜ ପେଟ ଭଲ ରଖିବା ନାଗି ଏତେ ସବୁ କାମ କରୁଛନ୍ତି ତ ଭଲ। ତ ମୁଁ ବି ସକାଳୁ ଛତୁଆ ଖାଇବା ଟା ପସନ୍ଦ କରେ ଯେମିତି ସୋଲା ଚୁଡ଼ା ଛତୁଆ କରିଦିଏ। ତ ମୁଁ ଛତୁଆ ଖାଇ ଦିଏ ରହିଯାଏ।
ମୁଁ ବି ସେଇ ଘରୁ ମତେ ମଧ୍ୟ ମୋ ମା ଛତୁଆ ଦେଇଛନ୍ତି। ମୁଁ ସେଇଟା ସନ୍ଧ୍ୟା ବେଳେ ଟିକେ ବେଶୀ ଖାଏ। ଅଫିସ ରୁ ଗଲା ପରେ ସନ୍ଧ୍ୟାବେଳେ ଛତ
ଆପଣ କୋଉଥିରେ ବନେଇଛନ୍ତି କୋଉଥିରେ ଛତୁଆ?
ଆମର ଘରେ ବନେଇଛନ୍ତି ଚାଉଳ ଚୁଡ଼ା ସୋଲା ଆଉ ବାଦାମ ତା ତାପରେ କାଜୁ ଏ ସବୁ ପକେଇକି ଘରେ ମା ବନେଇକି ଦେଇଛନ୍ତି।
ଲ ମାନେ
ଆଜ୍ଞା ଏବେ ତ ବାହାରେ ସବୁ ଜିନିଷ କିଛି ନା କିଛି କିଛି ରାସାୟନିକ ଜିନିଷ ମିଶୁଛି। ନାଇଁ ଘରେ ଘରେ ଘରେ ମା ମିକ୍ସଚର ଗ୍ରାଇଣ୍ଡରରେ ବନେଇଛନ୍ତି।
ଯାହା ହଉ ନାଇଁ ମୁଁ ଏମିତି ନେଇଯାଏ ପ୍ରାୟତଃ ଆମ ପାଖରେ ଗୋଟେ କଳ ଅଛି। ତ ମୁଁ ପାଞ୍ଚ ସାତ କିଲୋ ନେଇଯାଏ ତ ଏକାଥରେ ଏକାଥରେ ସେଠୁ ପେଶି ଆଣେ ତ ତାପରେ ଚଲାର ଟିକେ ଚଲେଇଦିଏ କାରଣ ଚଲାର ଟିକେ ଚଳେଇ ଦିଏ କିଛି ଖାଦ୍ୟ ଅଂଶ ଥିବ ଯଦି ବାହାରି ଯିବ। ଆପ ଆପଣ କେବେ ବୁଲେଇବା ଆ ମଝିରେ ଦଶ ଦିନ ଭିତରେ କୁଆଡେ ବୁଲିବାକୁ କିଛି ଯାଇଛନ୍ତି?
ନାଇଁ ଏବେ ତ କୁଆଡେ ବୁଲିବା ପାଇଁ ଯାଇନି ଏବେ ସେ ନିକଟରେ ମୁଁ କହୁଥିଲି ଆପଣଙ୍କ ମୋର ଏକ ବନ୍ଧୁର ବାହାଘର ଥିଲା। ସେଥିପାଇଁ ବାସ ଗାଁ କୁ ଯାଇଥିଲି। ଗାଁ ରେ ସାଙ୍ଗର ଯୋଉ ଆମ ମୋ ବନ୍ଧୁର ବାହାଘରଟିକୁ ସେଠାରେ ଉପସ୍ଥିତ ରହିଲି ତାପରେ ପୁଣି ମୋ କାର୍ଯ୍ୟକୁ ଆସିଛି ଅଫିସ
ଆଜ୍ଞା। ଆଜ୍ଞା ଭଲ। ଭଲ ନାଇଁ କୌଣସି ଦର୍ଶନୀୟ ସ୍ଥାନ ଯାଇଛନ୍ତି ଯଦି ଟିକେ ମତେ ହଁ ହଁ?
ନାଇଁ ନାଇଁ ଦର୍ଶନୀୟ ସ୍ଥାନ ଏବେ କିଛି ତ ଯାଇନାହିଁ ମାନେ ମୁଁ କହୁଥିଲି ଏବେ ସବୁ ଖାଇବା ଜିନିଷ ଯେମିତି ଯାହା ସବୁ ବିଭିନ୍ନ ପ୍ରକାର ରାସାୟନିକ ସାର ସବୁ ମିଳାମିଶା ହେଇକି ଆସୁଛି ନା ସେଥିପାଇଁ ଦେହ ମଧ୍ୟ ଲୋକଙ୍କର ବହୁତ ଖରାପ ହଉଛି। ତ ଯେତେ ସମ୍ଭବ ଆମେ ଚେଷ୍ଟା କରିବା ଘରୋଇ ଖାଦ୍ୟ ଖାଇବା ଘରେ ତିଆରି କରିକି ଜିନିଷ ଖାଇଲେ ଭଲ ହବ ନା କଣ କହୁଛନ୍ତି ଆପଣଙ୍କର ଏଥିରେ ମତ କଣ??
ନାଇଁଆ ନାଇଁ ଆପଣଙ୍କ କଥାରେ ମୁଁ ସହମତ ଆପଣ ଯୋଉଟା କରଛନ୍ତି ସେଟା ଠିକ।
ଆଜ୍ଞା।
ଆଉ ମୁଁ କହୁଥିଲି କି ଯଦି କେବେ ବି ଯାଥିବି ତ ଯେମିତି ଲିଙ୍ଗରାଜ ମନ୍ଦିର କେବେ ଯା
ଆଜ୍ଞା ଆଜ୍ଞା ଯାଇଛି ଲିଙ୍ଗରାଜ ମନ୍ଦିର ଯାଇଛି ହଁ ଲିଙ୍ଗରାଜ ମନ୍ଦିର ମଧ୍ୟ ଧ୍ୟ୍ୟ ଯାଇଛି।
ହଁ ସେଟା ସେଇଟା ବୋଧେ ଆମ ଓଡିଶାର ସବୁଠାରୁ ବଡ ମାନେ ବଡ ମନ୍ଦିର ଓଡିଶାର ସବୁଠାରୁ ବଡ ମନ୍ଦିର ବୋଲି ଲାର୍ ଯେଷ୍ଟ୍ ରେ ସେ ଟିକେ କହିପାରିବେ କି କଣ ସେଠି କେମିତି କଣ ଦେଖିଲେ କଣ ଟିକେ ବର୍ଣ୍ଣନା କରିବେ କି?
ଲିଙ୍ଗରାଜ ମନ୍ଦିର ଆମର ଭଗବାନ ଶିବଙ୍କ ପାଇଁ ପ୍ରସିଦ୍ଧ ସେଠାରେ ମୁଁ ଯାଇକି ମୁଁ ଜ ଜାଗର ଦିନ ଯାଇଥିଲି ସେଠାରେ ତ ଆପଣ ଜାଣିଥିବେ ଜାଗରରେ ବହୁତ୍ ଭିଡ ରହେ। ତ ଯାଇକି ସ ସକାଳୁ ବାସ୍ ପୂଜା କରିକି ଠାକୁରଙ୍କୁ ପ୍ରାର୍ଥନା କରିକି ଭୋଗ ରାଗ କର୍ କି ଆସିଥିଲି ଆଉ ଏତେ ଭିଡ ଥିଲା ଯେ ଗହଳି ଥିଲା ଯୋ ଆମେ ସ ସକାଳୁ ଭୋର ଚାରିଟାରେ ପଶିଥିଲୁ ସନ୍ଧ୍ୟା ପାଞ୍ଚଟା ହେଇଗଲା ବାହାରୁ ବାହାରୁ। ତ ଏଇ ଭିଡ ସମୟରେ ମୁଁ ଯେ ଏତିକି ଭାବିବି ଯେ ଭିଡ ସମୟରେ ନ ଯିବାଟା ଭଲ ଯଦି ଏକାନ୍ତରେ ଆସିବେ ଏପରି ଖାଲି ସମୟରେ ଆସିବେ ବହୁତ ଭଲ ଭାବରେ ବୁଲିକି ଦର୍ଶନ କରିକି ଯାଇପାରିବେ।
ଆପଣ ସେ ଦିନଟା ଟୋଟାଲ ଅପାସ୍ କରିଛନ୍ତି?
ହଁ ହଁ ଦିନଟି ଉପାସ କରିଥିଲି। ମନ୍ଦିରରେ ଅବଶ୍ୟ ମନ୍ଦିରରେ ଠାକୁରଙ୍କ ଇଏରେ ଧାଡିରେ ଲୋକ ଧାଡି ବାନ୍ଧି ଠିଆ ହେଇଥିଲେ ସେତେ କଷ୍ଟ କଷ୍ଟ କିଛି ଜଣା ପଡିଲାନି କିନ୍ତୁ? ବହୁତ୍ ଗହଳିରେ ଏତେ କିଛି ବୁଲି ହେଲାନି ଦେଖି ହେଲା ନାହିଁ। ଚାରିଆଡେ ଭିଡ ଥିଲା ପୋଲିସ୍ ପ୍ରଶାସନ ର ବହୁତ ପ୍ରକାର କ କଟକଣା ଥିଲା ଯୋଉଥି ପାଇଁ କି ଖାଲି ମନ୍ଦିର ଭିତରେ ଯାଇକି ଧାଡିରେ ଯାଇକି ପୂଜା କରିକି ଫେରିଆସିଲୁ। ଆଉ ତା ପାଖରେ ବିନ୍ଦୁ ସାଗ ତାର ଯୋଉ ପୋଖରୀ ଅଛି ସେଠି ମଧ୍ୟ ଅଳ୍ପ ସମୟ ବୁଲିଥିଲି।
ଏତିକି ଆଉ, ଆଉ ଥରେ ଚେଷ୍ଟା କରିବି ଯିବା ପାଇଁ। ଖାଲି ସମୟରେ ଯାଇକି ଲିଙ୍ଗରାଜ୍ ମନ୍ଦିରକୁ ଭଲ ଭାବରେ ଦର୍ଶନ କରି ଆସିବା ପାଇଁ।
ତାହଲେ ତାହେଲେ ଆପଣ ଆପଣ ଏମିତି ଆପଣ ଭକ୍ତି କରନ୍ତି ନାଇଁ କି?
ଆଜ୍ଞା ମୁଁ ପୂଜା କରେ।
ସ୍ ସକାଳୁ ଆଜି ଆଜ୍ଞା ସକାଳୁ ପୂଜା କରି ଆଇଛନ୍ତି ତାହେଲେ?
ଆଜ୍ଞା ଆଜ୍ଞା ହଁ ସକାଳେ ରୁମ୍ ରୁ ପୂଜା କରିକି ଆସିଛି।
ଆପଣ କଣ ମାନେ କୌଣସି ଯେମିତି ପ୍ରାର୍ଥନା କଣ କରନ୍ତି ଗୋଟେ କହିବେ କି? କହିପାରିବେ।
ଆଜ୍ଞା ମୁଁ ତ ପ୍ରତିଦିନି ମୁ ଶ୍ରୀକୃଷ୍ଣ ଭଗବାନଙ୍କୁ ଯେହେତୁ ତ ମାନେ ଉଁ ଉଁ ତାଧାରାଣୀଙ୍କୁ ପୂଜା କରେ କୃଷ୍ଣଙ୍କୁ ପୂଜା କରେ ଆଉ ତା ସହିତ ଜଗନ୍ନାଥଙ୍କୁ ମଧ୍ୟ ବହୁତ୍ ମାନେ ଜଗନ୍ନାଥଙ୍କୁ ପୂଜା କରେ।
ଆଜ୍ଞା।
ତୁ ଜଗନ୍ନାଥଙ୍କର ହଉ ବା ଶ୍ରୀକୃଷ୍ଣଙ୍କର ହଉ ଆମର ପ୍ରତିଦିନ୍ ହନୁମାନ୍ ଚାଳିଶା ପାଠ କରେ ଆଉ ତା ସହିତ ଆମର
ଗୀତ ଗୋବିନ୍ଦ ପଢ଼ନ୍ତି।
ଉଁ ନାଇଁ ଗୀତ ଗୋବିନ୍ଦ ପଢେନି।
ଉଁ ହୁଁ।
ସାଧାରଣତଃ ଏଇ ମାନେ ଯେମିତି କ୍ରୀଷ୍ଣଙ୍କର ମୁଁ ଶ୍ରୀକୃଷ୍ଣଙ୍କର ରାଧାରାଣୀଙ୍କର ନାମ୍ ଜପ କରେ। ଆଉ ତା ସହିତ ହନୁମାନ ଚାଳିଶା ପାଠ କରେ ଗାୟତ୍ରୀ ମନ୍ତ୍ର ପାଠ କରେ। ଆଉ ଏତିକି।
ଭଲ ଯାହା ହଉ ଆପଣ ମୁଁ ଭାବୁଛି ନିରାମିଷ ହେଇଥିବେ ବୋଧେ।
ଆଜ୍ଞା ମୁଁ ନିରାମିଷ ଭୋଜନ ଗ୍ରହଣ କରେ।
ଯାହା ହଉ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇ ଯାହଉ ଆପଣ ନିରାମିଷ ଭୋଜନ କରନ୍ତି। ତ ଆପଣ କେତେ ବ ପ୍ରାୟତଃ କେତେ ବର୍ଷ ହେଲାଣି ଆମିଷ ଛାଡି ସାଇଲେଣି।
ମୁଁ ପ୍ରାୟତଃ ତିନି ବର୍ଷ ହବ ଛାଡି ସାରିଚି ଆଗରୁ ମଝିରେ ଛା ଛାଡ଼ି ଦେଇଥିଲି ଘରେ ଟିକେ ମତେ ଗାଳିଗୁଲଜ କରିଥିଲେ ଯେ ତୁ ଦେହ ପା ଖରାପ ରଇଲା ହ୍ୟାଲୋ। ହଁ ତାପରେ ମୁଁ ପୁଣି ଆଉ ଏକ ବର୍ଷ ତ ମଝିରେ ଇଏ ରହିଲା ପରେ ପୁଣି ଥରେ ଆଜ୍ଞା ହଁ ଶୁଣାଯାଉନି କି?
ଷ୍ଟିଲ୍ ହଉଚି।
ଆଚ୍ଛା ଆଚ୍ଛା ସରି ଏଠି କ୍ଷମା କରିବେ ଜାଣିପାରିଲିନି ଏବେ ଶୁଣା ଯାଉଛି ଆପଣଙ୍କୁ?
ହ୍ୟାଲୋ।
ହ୍ୟାଲୋ ମତେ ଆପଣଙ୍କ ଭୟସ ଶୁଣା ଯାଉଚି କିଛି ତ ଅସୁବିଧା ହଉ ନେଇ।